ହାଲୋ ଭାଇ ନମସ୍କାର୍ ।
ନମସ୍କାର ଭାଇ ପ୍ରଣାମ ।
ହାଲୋ।
ହାଲୋ
ଆ ଏ କଣ କରୁଚ?
ଆଉ ବୁଲୁଚ ଆଉ କଣ କରିିବ?
ତମ ଦୋକାନ ରେ ମାନେ ସବୁ କଣ କଣ ପୁଅର କହିଲ?
ଆ ର ହୋଉଛି ବେଲୁନ୍ ଅଛି ଆଉ ବଟିକା ଅଛି ଯଉ ପାନ ଦେହରେ
ହଁ ଆଉ ଥଣ୍ଡା ଥଣ୍ଡା ଅଛି ଆଉ କୁର୍ କୁରି? ଆଉ ତମର ଟାଇମ୍ ଟେବୁଲ୍ କେତେବେଳେ କେତଳେ କଣ?
ଟ୍ୱଣ୍ଟି ଫୋର ଇଁଟୁ ସେଭେନେ ଏମୋର୍ଜିନ୍ସୀ ଜରୁରୀ
ଆ ଦୋକାନ କେତେବେଳେ ବନ୍ଦ ବି ହଉନି ଆଉ ସକାଳେ କଣ ଖାଇଥିଲ?
ଅରୁଆ, ଡାଲମା, ଓଉ ରାଇତା
ଆଉ ଓଉ ରାଇତା?
ଆଜ୍ଞା ।
ଆଉ ଆଉ ତମ ନା ଟା କଣ କହିଲ? ମୋ ନାଁ ହଉଛି ଗୁଗୁଲୁ ।
ଆ ମାମୁ ନାଁ ସିପୁନ୍ ।
ଓହୋ ଆଉ ଘରେ କିଏ କିଏ ସବୁ ଅଛନ୍ତି?
ସବୁ ଅଛନ୍ତି । ସବୁ ଅଛନ୍ତି ପା
ପୁଣି ତାଙ୍କ ମାନେ କିଏ କିଏ ଅଛନ୍ତି କହିବକି ନାଇଁ? ହାଲୋ କହିବାକୁ ତମକୁ ଡର ମାଡୁଛି? ଆଉ ଆଉ କଣ ମାନେ ତ ପ୍ରାଇ ରେ କଣ ପଢୁଚ କଣ ଏବେ?
ମୁଁ ପଢୁଛି ଏଇ ବା କଣ ପଢୁଛି? ମୁଁ କିଛି କରୁନି ପା ଦୋକାନରେ ବଇଚି ପା।
ଓ ହୋ । ଆଉ ଦୋକାନ ଟା କେବେଠୁ ଷ୍ଟାର୍ଟ କଲଣି?
ଆଜ୍ଞା ଆଜ୍ଞା ହାଲୋ । ଛଅ ବର୍ଷ ପାଞ୍ଚ ମାସ
ଛଅ ବର୍ଷ ପାଞ୍ଚ ମାସ ଆଉ ଆଗକୁ ମାନେ ଏଇ ଦୋକାନ ଟାକୁ ଡେଭ୍ ଲପ୍ କରିକି ଆଉ ଟିକେ ବଡ ଆକାରରେ କରିବାର ଅଛି
ନା ନା ନା ନା ଆମର ଯୋଉ ପା-ପ୍ୟାନ୍ କାର୍ଡ ଆସିଲେ ଆମେ ପଳେଇବୁ ଆମର ନା ହେଇଯାଇଛି ଚାକିରି ।
କଉଠି ସୁରାଟ? ସୁରାଟ ରେ ଓହୋ ଆଉ ବାରି ଘରେ ସବୁ କଣ କଣ ଲାଗିଚି ପରିବା କୁହ?
ହଁ ଡାଳିମ୍ବ ଲାଗିଚି। ଡାଳିମ୍ବ ଲାଗିଚି, କଦଳି ଲାଗିଚି, ଅମ୍ବୃତ ଭଣ୍ଡା ଲାଗିଚି। ଆଉ ସେଉ ଲାଗିଚି, ନଡ଼ିଆ ଲାଗିଚି, ଆମ୍ବ, ପଣସ ତ ଆଉ ଆଉ ଯ ଘୋଡା ଡିମ୍ବ ବୋଲି ଗୋଟେ ଇଏ ଅଛି।
ଆଁ
ଘୋଡ଼ା ଡିମ୍ବ ଫଳ ସେଟା ବି ଲାଗିଚି।
ଓହ ଆଉ ସକାଳୁ ସକାଳୁ ମାନେ ସକାଳୁ ଉଠିକି ଏତବେଳ ଯାଏ କଣ କଣ କଲ ତମ ଡେଲି ରୁଟିନ ଟା କହିଲ?
ଗୋଟେ ଥର ବାଡେଇ ଦେଇଚି ସକାଳୁ ଉଠିକି। ଗୋଟେ ନା ନା
ଠିକି ଏତବେଳ ଯାଏ କଣ କଣ କରିଚ କୁହ?
ବେପାର କରୁଥିଲି ଦୋକାନରେ ବସିକି ଆଉ କିଛି କରିନି।
ମାନେ ସକାଳୁ ଡେଲି ଡେଲି ସକାଳୁ ଉଠିକି ରୋଟିନ ତା ଡେଲି ରୋଟିନ ଟା କୁହ?
ସକାଳୁ ଉଠି ଦୋକାନକୁ ଆସିବି ଉ ଖରାବେଳକୁ ଫେରେ ବାରଟା ବେଳକୁ ବନ୍ଦ କରି ଯି ଉଁ ଫେରେ ଫେରେ ଆସିବି ଖାଇକି ଫେରେ ଦୋକାନକୁ ଫେରେ ବନ୍ଦ କରି ଘରକୁ।
ତାପରେ ସକାଳୁ ଉଠିକି ଦାନ୍ତ ଫାନ୍ତ କିଛି ଘସିବନି ସେମିତି ଆସିବ?
ହୁଁ ଦାନ୍ତ ଘସିଲେ କଣ ହବ?
ହଁ ହଁ। ସକାଳୁ ଉଠିକି ସାଢ଼େ ପା-ପାଞ୍ଚଟା ସାଢ଼େ ପାଞ୍ଚଟା ଉଠିକି ଜିମ୍ ଆସୁଚି। ଏପଟୁ ଯାଉଚି ଘରକୁ ସାତଟା ବେଳକୁ ସାତଟା ରୁ ଯାଇକି ଘରେ ଜଣେ କ୍ଷୀର ଦବା ପାଇଁ ଗୋଟେ ଜାଗା ଯାଉଛି କ୍ଷୀର ଦବା ପାଇଁ
ଆପଣ କ୍ଷୀର ଦୋଉଛନ୍ତି?
ତାପରେ ଘରକୁ ଆସୁଚି ତାପରେ ବସି ଗେମ୍ ଖେଳୁଚି। ଗେମ ଖେଳିସାଇଲା ପରେ ହଁ।
ଆପଣ କ୍ଷୀର ଦୋଉଛନ୍ତି? ମୁ କହିଲି ଆପଣ କ୍ଷୀର ଦଉଛନ୍ତି?
ଗାଈ କ୍ଷୀର ନେଇକି ଦୋଉଚି ଗୋଟେ ଜାଗାରେ ପ୍ରଗତି କମ୍ପାନୀରେ।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
ଦେଇକି ଦଉଛି ତାପରେ ସକାଳୁ ଏଠକି ବସିକି ଗେମ୍ ଖେଳିବାରେ ମାନେ ସେ ଗେମ୍ ଖେଳିବା ପାଇଁ ଟୁର୍ଣ୍ଣାମେଣ୍ଟ, ଟୁର୍ଣ୍ଣାମେଣ୍ଟ ଖେଳେ ଟୁର୍ଣ୍ଣାମେଣ୍ଟ ଖେଳି ସାରିଲା ପରେ ହୋଉଚି ତାପରେ ପୁଣି ସେଇ ଟୁର୍ଣ୍ଣାମେଣ୍ଟ ଖେଳିସାରିଲା ପରେ ରାଙ୍କପୁଶ କରୁ ରଂକପୁସ୍ କରିସାରିଲା ପରେ ତାପରେ ଖାଆ ପିଆ ହୁଏ ଗାଧେଇ ପାଧେଇ ଖାଇବା ପିଆ କରି ତାପରେ କୁକୁର ମୁଁ ଅଛି ଦିଟା, ଆଜି ଖାଇଥିଲି ଭାତ ଚିକେନ ତରକାରୀ।
ଏ ଏରା ଭଲ ଜିନିଷ ନୁହଁ।
ନାଇଁ ସେ ଯୋଉ ଆଇଁଷ ଜିନିଷଟା ଭଲ ନୁହେଁ?
ନା।
ତମେ ପୁରା ଶାଖାହାରୀ? ଓହୋ ଆଉ ମୁଁ ତ କେମିତି ଆଇଁଷ ଖାଇ ଜିମ ଯାଉଚି ଆଇଁଷ ନ ଖାଇଲେ ହବନି?
ହୁ ସେଟା ଭଲ ନୁହଁ।
ହୋଉଚି ତାପରେ ମୋ ରୁଟିନ ଟା ଶୁଣୁନାହାନ୍ତି ତାପରେ ହୋଉଚି ଏ ଜଉ ମୋ କୁକୁର ଦିଟା ଅଛନ୍ତି ଗୋଟେ କଳା କୁକୁର ଗୋଟେ ନାଲି କୁକୁର ଗୋଟେ। ତାଙ୍କୁ ଖାଇବା ପିଇବାକୁ ମାନେ ପଦାକୁ ନେଇଯିବି ବୁଲିବା ସେ ହଗି ମୁତି ଆସିବେ ତାପରେ ତାକୁ ଖାଇବା ପିଇବାକୁ ଦେ ଖାଇବା ପିଇବାକୁ ଦେଇ ସାରିଲା ପରେ ତାଙ୍କୁ ଗାଧେଇ ଦିଏ, ଗାଧେଇ ଦେଇକି ଘରେ ଆଣି ପୋଛି ପାଛି ତାଙ୍କୁ ବାନ୍ଧିବି।
ଆଜ୍ଞା।
ବାନ୍ଧି ସାରିଲା ପରେ ତାପରେ ମୁଁ ଗାଧେଇବି। ଗାଧେଇକି ଖାଇକି ତାପରେ ପୁଣି ବସିକି ଗେମ୍ ଖେଳିବି।
ଆଜ୍ଞା।
ଗେମ୍ ଖେଳେ ଗେମ୍ ଖେଳି ସାରିଲା ପରେ ଟୁର୍ଣ୍ଣାମେଣ୍ଟ ଖେଳିବି ଟୁର୍ଣ୍ଣାମେଣ୍ଟ ଖେଳି ସାରିଲା ପରେ ସାଢେ ତିନିଟା ବେଳେ ପୁଣି ମୋର ଗୋଟେ ସାଙ୍ଗଟେ ଅଛି ମୁଁ ସକାଳେ ଜିମ ଯାଏ ସିଏ ଆସେ ଚାରିଟା ବେଳେ ଜିମ। ତା ସହିତ ଆସିବି ସପର୍ଟ ଦେବା ପାଇଁ ତାକୁ ତା ସାଙ୍ଗରେ ଆସି ଦେଇକି ତାକୁ ସପଟ ଫପଟ ଦିଏ ସେ ଯାହାବି ହେଲେ ହେଇଯାଏ ସେଇଠୁ ସାଢେ ଅଠଟା ଖଣ୍ଡ ହେଇଯଏ ସାଢ଼େ ଛଅଟା ରୁ ଆସିକି ଆମର ଏଠି ଗୋଟେ ଜାଗା ଅଛି ଖଟି କରିବା ପାଇଁ ଗୋଟେ ଜାଗା ଅଛି। ସେ ଜାଗାରେ ଆସିକି ବସିବୁ ନାଇଁ ନାଇଁ ଆମର ଏଠି। ସେଟା ସେଇ ସେତୁ ଟାଇପ୍ ର ଅଛି ଗୋଟେ। ସେଇଟୁ ଆସି ଗୋଟେ ବସୁ ଆଉ ଗୋଟେ ଆଉ ଗୋଟେ ସାଙ୍ଗ। ଆଉ ଗୋଟେ ଦୋକାନ ଅଛି ସେଉ ସାଙ୍ଗ ଦୋକାନ ଗୋଟେ ଦୋକାନକୁ ଯାଇକି। ପୁରା ମାନେ ଗପ ହୁଏ ତା ସାଙ୍ଗରେ ପୁରା ଖଟି କରା ପୁରା ଅଲଗା ପ୍ରକାର୍।
ଆଜ୍ଞା।
ହେଲା କି ଖଟି ସଇଲା ପରେ ହଉଛି ଆସୁ ପୁଣି ସେଇଠି ବୁଲାବୁଲି କରୁ ସେଇଠି। ଆଟା ଖଣ୍ଡେ ଯାକେ। ଆଟା ଖଣ୍ଡେ ଯାକେ ବୁଲାବୁଲି ସଇଲା ପରେ ପୁଣି ଘରକୁ ଯାଏ। ଘରକୁ ଯାଇକି ମୁଁ କୁକୁର ଫୁକୁର ପୁଣି ଆଉଥରେ ରାତିରେ ଖାଇବେ ତାକୁ ପୁଣି ଖାଇବା ପିଇବାକୁ ଦେବି। ଖାଇବା ପିଇବା ଦେଇ ସାରିଲା ପରେ ମୁଁ ନିଜେ ଖାଇବି। ଖାଇ ପିଇକି ପୁଣି ଟିକେ ଧୋଇଧାଇ ହେଇକି ବସିବି।
ଆଜ୍ଞା କଣ କୁଛନ୍ତି ଗଡ଼ୁ ଆଜ୍ଞା।
ରାତିରେ ଯିଏ ଦଉଛି ଭାତ, କ୍ଷୀର।
ଓହୋ କ୍ଷୀର ପିଅନ୍ତି। ହଁ ହଁ କିଏ ସିଏ ଦିଏ କ୍ଷୀର କିଏ ଦିଏ।
ଗାଈ।
ଗାଈ ଦିଏ ଓହୋ ମୁଁ ଭାବିଲି ଛେଳି କ୍ଷୀର।
ତମେ ଭାବିଲ କୁକୁର ଫୁକୁର ଦିଏକି କ୍ଷୀର।
ହଁ କାଳେ ସେଆ ପିଉଥିବେ ଯଦି ନା।
ନାଇଁ ନାଇଁ ନିଜେ କୁ କୁକୁର ନିଜେ କ୍ଷୀର ଦେଇକି ଥୋଡି଼ ନା ପିଇବେ।
ଓହୋ ତମେ ନିଜେ କୁକୁର।
ନାଇଁ ନାଇଁ କୁକୁର ଏ ମୁଁ ଯୋଉ କୁକୁରକୁ ଖାଇବାକୁ ଦଉଛି କ୍ଷୀର ଥୋଡା ସେ ନିଜେ କ୍ଷୀର ଦେଇକି ଖାଇ। ଯାବି ହେଲେ ଗାଈ ହିଁ ଦବ କ୍ଷୀର।
ହୁଁ ଆମେ କଣ କହୁଛୁ ଆଜ୍ଞା ମଇଷି କ୍ଷୀର ଦେଲେ ବୋଲି।
ନାଇଁ ମଇଁଷୀ କିନ୍ତୁ ମଇଁଷି ଆମର ନାଇଁ ବା ମଇଁଷି ଆମର ଥିଲ। ଆମେ ମଇଁଷି କ୍ଷୀର ଦୁଇକି ଆମର ମଇଁଷି ନାହିଁ ନା ଗାଈ ଅଛି ଆମର ଦିଟା।
ଓହୋ ଆଉ ଦୁଇଟାଆଣି ବାନ୍ଧୁନାହାଁନ୍ତି।
ନାଇଁ ଆଉ ଦିଟା ସମ୍ଭାଳି ହବନି ଦିଟା ଗାଈ ଅଛି ଦିଟା ଗାଈକି ସମ୍ଭାଳିପାରୁନୁ ଆଉ ଦିଟା ଗାଈ ଆଣିବୁ।
ଆଉ ମୁଁ ଦେଇଦଉଛି ଆଉ ଦିଟା ଦୁହାଁଳିଆ ଗାଈ ପଠେଇଦେବି କି।
ନାଇଁ ଆଉ ଗାଈ କ ସମ୍ଭାଳି ହବ ଦିଟା ଗାଈ ସମ୍ଭାଳିିହଉନି ଆଉ ଦିଟା ଗାଈ କୁଆଡୁ ସମ୍ଭାଳିବୁ ଆଣିକି। ଆଁ।
ଆଜ୍ଞା ନାଇ ନାଇଁ ଏପଟେ ଜଣେ। ଥିଲେ ତ ମୁଁ ସେ ପଚାରିଲି କଣ।
ନାଇଁ ଏଇ ସବୁ ତାପରେ ଗାଈ ଫାଇ ତା ମାନେ ଅଛନ୍ତି ଗାଈ କ୍ଷୀର ଦେଇକି ଦେବି ଖାଇବା ପାଇଁ। ତାପରେ ମୁଁ ଧୋଇ ଧାଇକି ବସି ପୁଣି ଗେମ୍ ଖେଳେ ଟୁର୍ଣ୍ଣାମେଣ୍ଟ ଖେଳିବି ତାରେ ପୁଣି ଗେମ୍ ଫେମ୍ ଖେଳେ। ସେଇ ଗେମ୍ ଫେମ୍ ଖେଳି ସାରିଲା ପରେ ରାତିକି ଟିକେ ପ୍ରୋଟିନ ଫ୍ରୋଟିନ। ପିଇବି ଯାଇକି ପ୍ରୋଟିନ ଅଛି ନା। କାଲି ଯାଇକି ଆଣିଥିଲି ପ୍ରୋଟିନ୍ ଘରେ ସାଢ଼େ ନଅ ହଜାର ଟଙ୍କାରେ। ଯାଇଁଲେ କ୍ରିଏଟିନ୍ ଗୋଟେ ଆଣିଲି ଆଉ ଆଠଶହ ଟଙ୍କା ପଇଲା। ପ୍ରି ଅର୍କଟୋ ଟେ ଆଣିଲି ସତରଶହ ଟଙ୍କା ପଇଲା ଆଉ ପ୍ରୋଟିନ୍ ଟା ଆଣିଲି ସାତ ହଜାର ଛଅଶହ ଟଙ୍କା ପଇଲା। ସରି ସାତ ହଜାର ଶହେ ଟଙ୍କା ସରି ପ୍ରୋଟିନ୍ ଟା ଆଣିଲି ପ୍ରୋ ସେଇ ଯୋଉ ମାନେ ସପ୍ଲିମେଣ୍ଟ ସବୁ ପିଏ। ପିଇକି ମୁଁ ଯାବିହେଲେ କେତେ ଏଗାରଟା ଭିତରେ ଶୋଇପଡେ କାହିଁକିନା ବଡି଼ ରେଷ୍ଟ ନ ନେଲେ ତା ପରଦିନ ୱାର୍କ ଆଉଟ କରିହବନି।
ଓହୋ। ବାରଟା ଭିତରେ ରିଲସ୍ ପଠାନ୍ତି ସେ କିଏ ଆପଣଙ୍କ ନା କିଏ?
ନାଇଁ ମୋ ଆଇଡିରୁ ଆଉ ଜଣେ କିଏ ପଠାଏ ମୋ ଆଇଡି ମୋ ସାଙ୍ଗ ପାଖରେ ଅଛି ନା।
ଓହୋ ସେ କାଇଁ ଆପଣଙ୍କ ଆଇଡି ରଖିଚନ୍ତି?
ମୁଁ ଦେଇ ଦେଇଦେଇଚି ଆଉ। ଗୋଟେ ମାନେ ମୁଁ ଗୋଟେ ମାନେ ତାକୁ କହିଚି ତ ଗୋଟେ ଗର୍ଲଫ୍ରେଣ୍ଡ ବନେଇବା ପାଇଁ। ସେଇ ଯୋଗୁ ତାକୁ ଆଇଡି ଦେଇଥିଲି।ତାକୁ ଆଇଡି ଦେଇଥିଲି ମୁଁ ବୋଲି ତୁ ଯଦି କିଏ ଗୋଟେ ମିଳିବ ଯଦି ନାଇଁ ହେଇନି।
ଆମର ଗୋଟେ ସାଙ୍ଗ ଅଛି। ତା ନାଁ ହୋଉଚି ଏସ୍ ରେ ପଡିବ।
ହଁ।
ତାହା ଚକରେ କଥା ହେଇଯିବେ କି?
ନାଇଁ ମୁଁ ତା ମୁଁ ଦେଖିନି ନା କେବେ କାହାକୁ।
ନା ନା ସେ ଯୋଉ ସେ ପଢୁଚି ଚଣ୍ଡିଖୋଲ କଲେଜରେ ଜାଣିପାରୁଥିବେ ତାର ପ୍ଲସଟୁ ସଇଲା।
ଯଦିଓ ସେ ଆମରି ବ୍ୟାଚ ପିଲା ମୁଁ ଜାଣିଥିବି ତାକୁ।
ଆଜ୍ଞା ଆପ ସେ ଜନ କଲ୍ୟାଣରେ ପଢୁଥିଲା।
ତାହେଲେ ଆମରି କ୍ଲାସ ପିଲା।
ଆଜ୍ଞା।
ହୋଉ ହେଇଥିବ କିଏ ମୁଁ ଜାଣିନି। ମୁଁ ଦେଖିଆ ତାଙ୍କୁ କହିବି କାହା ସହିତ ଯଦି କଥା କରିବା ପାଇଁ
ଆଉ ଜଣେ ପ୍ରିୟର ଖେଳ ଆଉ ଜଣେ ଆଉ ଜଣେ ଫ୍ରି ଫାୟାର ଖେଳେ ମୋ ସାଙ୍ଗଟେ ସହିତ।
ହଁ।
ତାନା ପଡିିବ ତାନା ପଡିିବ ତାନା ବି ଏସ୍ ରେ ପଡିବ ଆପଣଙ୍କ ମାଣ୍ଡୁ ପା ସିଏ?
ନାଇଁ ମୁଁ ଜାଣିନି।
ଆଚ୍ଛା, ଆଚ୍ଛା।
କେହି ନାହାନ୍ତି ମୁଁ ଏବେ ଏବେ ଆଇଡି ଦେଇଚି‌ ଏବେ ସିଏ କୁଆଡେ କଣ ମୋ ପାଇଁ କେହି ଖୋଜିବେନି। ଆଉ ଏକରେ ମତେ ଝିଅମାନଙ୍କ ସହିତ କଥା ହେବା ପାଇଁ ମାନେ ବୋହୁତ ଡ-ଡର ଲାଗେ। ସେଇ ଯୋଗୁଁ ମୁଁ କଥା ହୁଏ ନା।
ଆପଣ ଗୋଟେ କାମ କରନ୍ତୁ ଉପର ଚଣ୍ଡିଖୋଲ ଆସନ୍ତୁ।
ନା ନା ସେଠି ମାନେ ଭଲ କାମ ହୁଏନା ତ ସେଠି ସେଇ ଯୋଗୁଁ ହେଟିକି ଯାଏନା ସେଠି ଶୁଣିଚି ବୋହୁତ ମାନେ ଇଲିଗାଲ କାମ ହୁଏ ସେଠି। ନାଇଁ ସେଠି ମୁଁ ଶୁଣିଚି ତା ବିଷୟରେ ସେ ଜାଗା ବିଷୟରେ ଶୁ ଣିଚି ସେଠି ବୋହୁତ ଇଲିଗାଲ କାମ ହୁଏ। ସେଇ ଯୋଗୁଁ ମୁଁ ଯାଏ ନା। ଆଉ ବାକି ଆପଣ ଏବେ କଣ କରିବେ?
ହଁ ପାନ ଭାଙ୍ଗିବି ବାପା
ଆଉ ମୋର ଟିକେ କାମ ଅଛି ମୁଁ ଆସୁଚି।
ଆଜ୍ଞା।
ହୋଉ ରଖୁଚି ହୋଉ।